ହାଲ
ହାଲୋ ମା ଜୟଗୁରୁ।
ଜୟଗୁରୁ ମା ଆଉ କଣ କରୁଥିଲେ? ହେ ଦି ଜଣ ଯାକ ସମୋସ ଏକାବେଳେ ପଚାରୁଛି। ଏକାବେଳେ ପଚାରୁଛ ଦି ଜଣ ଯା
ହଁ।
ସେଇ ଆଉ ସମାନେ ସମାନେ ଆଉ।
ଆଉ ସନ୍ଧ୍ୟା ଖାଇବା ପିଇବା।
ସନ୍ଧ୍ୟା ଖାଇବା ଆଜି ଡେରିରେ ଭାତ ଖାଇଥିଲି ତ ଆଉ ଆଉ ଭୋକ ହେଇନି। ଛାତି ଟା ପୋଡିଲା ଭଳିଆ ଟିକେ ହଉଛି ଏଇନା ରାତି ରୋଷେଇ ହେଲେ ରୁଟି ଭଜା।
ମାନେ ଛାତି ଯଦି ପୋଡିଲାଣି ଟିକଏ ଜିରା ଟିକେ ଆଉ ବ୍ଲାକ୍ ସଲ୍ ଟିକେ ଗରମ ପାଣି ଟିକେ ପିଇ ଦିଅନ୍ତୁ। ଭଲ ଲାଗିବ।
ଏ ସେତେ ବି ମାନେ ଜୋର ରେ ହଉନି କିନ୍ତୁ ଭୋକଟା ନାହିଁ। ମୁଁ ରଖିଛି ଯୋଉ ପାନ ମଧୁରୀ ଆଉ ଜୁଆଣି ଭାଜିକି। ସେଥିରୁ ବି ଚୋବେଇ ଦେଲେ ଭଲ ଲାଗେ ଆପଣ ତ ଦେଇଥିଲେ ଧନିଆ ତାକୁ ଖାଇଲା ପରେ ବି ମାନେ ତଳୁ କିଛି ହେଇନଥିଲା ତାକୁ ତ ଖାଇଦେଇଛି ସେ ସେଥିପାଇଁ ମେଣ୍ଟେନ କରି ରଖିଛି ନହେଲେ ଆଉ ଟିକେ ଅଧିକ ହେଇଥାନ୍ତା।
ଆଚ୍ଛା ଆଚ୍ଛା।
ମୁଁ ତ ମା ସେମିତି ଧନିଆ କେବେ ଖାଇନି ଆଜି ଫାଷ୍ଟ ଟାଇମ ଦେଖିଲି ତାକୁ।
ମୁଁ ସବୁବେଳେ ଭାଜିକି କରିଥାଏ। ଏ କାଲି ଟିକେ ଯାଇଥିଲି ବିଗ୍ ବଜାର ଯେ ସେଠୁ ଗୋଟେ ନେଇ ଆସିଥିଲି। ଏଟା ରୋଷ୍ଟ ବାଲା ସେଠି ଲୁଣ ପଡିଛି। ହଁ ମିଳୁଛି ବିଗ୍ ବଜାରରେ ହଁ।
ଧନିଆ ମୁଁ ଦେଖିଚି ନର୍ମାଲ୍ ଆମ ଯଉ ଇଏ ଧନିଆ ମୁଁ ଏମିତି କେବେ ବି ମାନେ ଦେଖିନଥିଲି। ମୁଁ ଫାଷ୍ଟ୍ ପଚାରିଲି ଏଟା କଣ ବୋଲି।
ହଁ ସବୁ ପାନ ଦୋକାନ ମାନଙ୍କରେ ପାନ ମସଲା ମାନଙ୍କରେ ସବୁ ଥାଏ ତ ସେଟା ହଁ- ହଁ। ହୁଁ- ହୁଁ। ଆଉ କାଲି ତ ଭାଇଙ୍କର ହବ ଅପରେସନ୍ ସାଢ଼େ ସାତରେ ଯିବେ ଆଉ। ଆଜି ସବୁ ରେଡି ହେଇକି ଆସିଲେ ପୁରା ସେଭିଙ୍ଗ୍ ଫେବିଙ୍ଗ୍ ହେଇକି ଆସିଲେ ହୁଁ। ଆସିଚନ୍ତି ଏଠେ ତ ପାଖ ହଁ- ହଁ ସାଢ଼େ ସାତ୍ ରେ ଯିବୁ ଆଉ। କହିଲି ମୁଁ କହିଲି ଡରିବନି ଜମା ଡରିବନି କିଛି ହବନି ଡରୁଆ ଲୋ
ଜମା ମୁଁ ଟିକେ ଯିବି ବୋଲି ଭାଇଙ୍କ ପାଖକୁ ‌ଆ- ଯାଇ ଯାଇ ପାରିଲିନି କାଲି ଯିବି ନାଇଁ ଡରିବ ଜମା ବିଲକୁଲ୍ ଡର ନାହିଁ।
ମୁଁ କହିଲି ଠାକୁର ଅଛନ୍ତି କି କିଛି ଅସୁବିଧା ନାହିଁ ସେ ଆଶ୍ରମକୁ ଟିକେ ଫୋନ୍ କରିଦେଇଥିଲି ଚନ୍ଦ୍ରଶେଖର ମାଉ ଭାଇ ବୋଧେ ଏପଟକୁ ଯିବେ ତ କେମିତି ଯିବି ସେଇ କଥା ଭାବୁଚି। ପଳେଇଲେ ବି ଦେଖିବାକୁ ଦେଖିବା ହେଇଯାନ୍ତା।
ଇଏ ଯଦି ଆଜି ଟିକେ ଜଲ୍ଦି ଆସନ୍ତି ମୁଁ କହିବି ସେ ଆପଣଙ୍କୁ ନେଇଯିବେ ସ୍କୁ ସ୍କୁଟି ରେ ବସେଇକି ଆପଣ ପ୍ରଣାମ ଦେଇକି ପଳେଇ ଆସିବେ। ପ୍ରାଥନାକୁ ପଳେଇବ ମେନ୍ କଥା ଇଏ ଯଦି ଜଲ୍ଦି ଆସିଲେ ମୁଁ ଆପ ହଁ ଆଜିଠୁ ଜଣେଇ ଦେଇଥିବି ହେଲା।
ମୁଁ ଏଇ ସେ ବଡ ଗାଡିରେ ଟିକେ ବସି ପାରୁନି ତ ସ୍କୁଟି ହେଲେ ମୁଁ ବସିି
ନାଇଁ ଆମର ସ୍କୁଟି ପା ଆମର ସ୍କୁଟି। ଆଉ ଓ ଯୋଉ ପଳେଇବେ ଆଉ ନେଇକି ଆଉ ଟିକେ ଠାକୁରଙ୍କୁ ଜଣେଇ ଦେଇ ନା ମାନେ ଆତ୍ମା ଟା ଶାନ୍ତି ଲାଗିବ।
ହଁ ହଁ ମୋ ଝିଅକୁ କହିଲି ମୋ ଝିଅ ପ୍ରଣାମି ଦବୁ ପ୍ରାର୍ଥନା କରିବାକୁ ଯିବୁ ଯଦି ମନ୍ଦିର ଯିବୁ ଯିବୁ।
ହଁ ଦେଖିଆ ମୁଁ ଚେଷ୍ଟା କରୁଚି ଦିନରେ ଏଗାରଟା ସାଢେ ଏଗାରଟା ଆସୁଚନ୍ତି ଯଦି ଜଲ୍ଦି ଆସିଲେ ମୁଁ ତାଙ୍କୁ ରେଡି କରଦେବି ପ୍ରେୟାର ପରେ ପୂର୍ବ ଏପଟେ ପ୍ରେୟାର୍ ଟା ଜଲ୍ଦି ନୁହେଁ କି?
ହଁ ହଁ ଭାଇ ନଗଲେ ବି ପିଙ୍କୁ ଭାଇଙ୍କି କହିଲେ ନେଇଯିବେ ଯେ ପଳେଇ ଆସିବୁ ଶୀଘ୍ର। ସ୍କୁଟିରେ ହଁ ମୁଁ ଆଜି କହିଦଉଚି ପିଙ୍କୁ ଭାଇ ତ କାଲି ଟିକେ ରହିବେ ତ ଆଜି ପୁରା ଦିନ ଭରି ରହିଲେ କାଲି ହଁ ଭାଇ ରହିଲେ ପୁରା। ଉ-ହୁଁ।
ଓ ଆଜିଠୁ ରହିଗଲେ?
ନା ନା ଆଜି ରହିଲେନି ସେ ଏଇଠେ ପାଖ ତ ପଳେଇ ଆସିଲେ ସେଭିଙ୍ଗ୍ ଫେବିଙ୍ଗ୍ ହେଇଯାଇଚନ୍ତି ସେଭିଙ୍ଗ୍ ସବୁ ହେଇଯାଇଚନ୍ତି ହଁ ସେ ସେଭିଙ୍ଗ୍ ଫେବିଙ୍ଗ୍ କରିଦେଇଚନ୍ତି ଆଉ କଣ ଗୋଟେ ଝାଡ଼ା ବାଟରେ ଗୋଟେ କଣ ପାଇ ପାଇପ୍ ପୁରେଇଲେ ଆ ସେଠୁ ସେ ହୁଁ ହୁଁ। ଆଉ ଏମିତି ଯାହଉ ଠାକୁର ଅଛନ୍ତି ଆମ ପାଇଁ କିଛି ଅସୁବିଧା ହବନି। ମୁଁ ତାଙ୍କୁ ଖାଲି ସାହସ ଦଉଚି କହିଲେ ତୋର ତ ଅଭ୍ୟାସ୍ ହେଇଯାଇଚି ତ ମତେ କହୁଚନ୍ତି ଏପଟେ। ତୋର ଇଞ୍ଜେକ୍ସନ୍ ନେବାରେ ଅଭ୍ୟାସ ମୁଁ କହିଲିି ହୁଁ
ମାଇନର୍ ଅପେରେସନ୍।
ହଁ ହଁ।
ଏ କଣ୍ ମେଜର୍ ଏ ଭାଇ କେତେ ବଡ କିଛି ହବନି ମ ଭାଇ କେତେ ବଡ ମେଜର ଅପ୍ ଅପରେସନ୍ ହେଇକି ଆଇଲେ କହିଲ କେବଳ ଠାକୁରଙ୍କ ଦୟା।
ମୁଁ ତ ଜାଣିଚନ୍ତି ମୁଁ ତ ମାସ ମାସ ଧରିକି ରହିଥିଲି ନା ଏସି ବି ରେ ମାସ ମାସ ହୁଁ ସେ ବି ନିଜେ ସବୁ କରିଚନ୍ତି। ସେ ନିଜେ କରିଛନ୍ତି ହଁ ହୁଁ ହୁଁ ହୁଁ। ମୁଁ କହିଲି ବିଗୁ ଭାଇ କହିଲି। ମାନେ ଭାଇ କହିଲେ କି ଏସିି ନବାକି ନନ ଏସି ମୁଁ କହିଲି ନାଇଁ ନାଇଁ ଏସି ଗରମ ଦିନ ତ ଏସିି ନେଇଯିବା ଭାଇ କହିଲି ଗୁଳୁଗୁଳି ହଉଛି ତିନି ଦିନ ତିନି ଦିନ।
ତିନି ଦିନି ତ ରୁମ୍ ଚାର୍ଜ କେତେ ନେବେ କହିଛନ୍ତି ପର ଡେ?
ହଜାରେ ହଜାରେ ହଜାରେ ହଜାରେ ଆଉ ହଉଛି। ପନ୍ଦରଶହ ଅପରେସନ୍ ପନ୍ଦର ହଜାର ଅପରେସନ୍।
ସେଇଆପା ଆମେ ଭାଇଙ୍କ ବେଳେ ଯୋଉ ଥିଲୁ ହେଠି ସାଢେ ତିନି ହଜାର ନଉଥିଲେ ଦିନକୁ।
ଆଚ୍ଛା ଆଚ୍ଛା।
ହଜାର ଟଙ୍କା ତ ଭଲ।
ହୁଁ ହୁଁ ହୁଁ ହୁଁ ତିନି ଦିନ ତିନି ହଜାର ଆଉ ଏଇଟା ପନ୍ଦର ହଜାର ନେବେ। ନିଅନ୍ତୁ ବରଙ୍ଗ ମା କିଛି ଭଲ ହେଇଯାଆନ୍ତୁ ବୁଝିଲେ କି। ନେଲେ ପଇସା ଠି କିଛି ନାହିଁ ଏଇ ପଇସା କୁ ଡରି ଡରି ଭାଇ ଆମର ଏମିତି ଏତେ ବାଟକୁ ଆଇଛନ୍ତି ଟିକେ ଘା ହେଲା ଆମେ ତାଙ୍କୁ ମେଡିସିନ ଦେଇକି ଭଲ କରିବା ନା। ନା ଅବହେଳା ମା ପୁରା ଅବହେଳା ନିଜ ଦେହକୁ ପୁରା ଅବହେଳା। ସେଇଟା ଟିକେ ଭାରି ଏଇ ଛୁଆ ମାନଙ୍କୁ ଛାଡିକି ମୁଁ ହୁଁ ଖଟିବାରେ ପୁରା ଧୁରନ୍ଧର।
ହଁ ନାଇଁ ପୁଅ ପିଲାମାନେ ଯାହା ଟିକେ ହେଲା ମାନେ ଜମା ଇମ୍ପୋର୍ଟାନ୍ସ ଦିଅନ୍ତିନି ଶରୀରଟାକୁ। ନା ଟିକେ ହେଲେ ଦେଖେଇଦବା କି କଣ
ନା ଏଇ ସେଇ ଝାରସୁଗଡାରେ ମା। ବା ମୋଞ୍ଚେ ପଇସା ମାନେ ସରି ସାରିଲେଣି ଖାଲି ଔଷଧରେ ହେଲା କି ନାହିଁ ମୁଁ ତାଙ୍କୁ ସେଇଦିନୁ ଲଗଉଗଛି ଯାଅ ଭାଇଙ୍କ ଘରକୁ ଯାଅ। ଟିକେ ଭାଇ ସେଠି ଭଲ ଦେଖେଇ ଦେେବେ ଟିକେ ଇଏ କରିବେ। ଆଉ ତମେ ଯାଅ ବୋଲି କହିଲେ ସେ ମାନେ ନିଜକୁ ଯେତେବେଳେ କଷ୍ଟ ଅନୁଭବ କଲେ ସେଠୁ କହିଲେ ନିଜେ ପା ବସ ରେ ବସେଇଦେଲେ ଏକୁଟିଆ ସେ ଦିନ ପଳେଇ ଆଇଥିଲେ। ମୋ ବାପା କହିଲେ ତୁ କେମିତି ଏକୁଟିଆ ଛାଡିଦେଲୁ ନା ମାନେ ଭଲ ଲାଗୁଥିଲା ବୋଲି ଗଲେ ସେଠି ତ ଭାଇ ଆମର ଅଛନ୍ତି ମୋର କିଛି ଟେନସନ୍ ନାହିଁ ସଏ ସବୁ କରିଦେବେ, ଆଉ ଏଠି
ଥିଲି ଗାଁକୁ ଆଇଲା ପରେ ମତେ କହିଲେ? ଏମିତି ଭାଇଙ୍କ ଦେହ ଭଲ ନାହିଁ ଆସିଥିଲେ ବୋଲି ଆଉ
ଛି ହେଇନି ଗୋଟିଏ ଦିନ ଖାଲି ଯାହା ଇଏ କଲି ଆଉ ତାପରେ ଆଉ ରଜପଜ ନାହିଁ। ପଳେଇ ଥିଲେ ତ ଏଠିକି ଆଉ ହଁ ଭଲ ଲା ସିଏ ଖାଇବା ଲୋ ଙ୍କ ମା ସେ ପନିପରିବା ଯାହା ସବୁ ସିଏ ଖାଆନ୍ତି ଆମେ କିଛି ନାହିଁ। ମୋର ରାତିରେ ଟିକେ କ୍ଷୀର ରୁଟି ହେଇଗଲେ ମା ହେଇଗଲା ବୁଝିଲୁ କି ନାଇଁ। କିଛି ନାହିଁ ହଁ ମୋର ଖାଇବା ପିଇବା ଏତେ ଇଏ ନାହିଁ ଯାହା ଦେଇଦବ ଖାଇଦେବି। ଆଉ
ଆଉ କ
ହ ହଉ ସେନ ଚାଲିବ ଆଉ ହଉ ଆପଣ ଆଜିଠୁ ତାହେଲେ କହିଦେଇଥିବେ ଯିବେ ବୋଲି କାଲି ହେଲା। ଗାଡି ନେଇକି ପଳେଇବା ପା ଠାକୁରଙ୍କୁ ଜଣେଇଦେଇକି ଆଇଲେ ସେ ଗୋଟେ ଅଲଗା ପ୍ରକାର ଖୁସି।
ନା ନା ମୁଁ ଯିବି ଯିବି ଭାଇକି ଏବେ କହିଦଉଛି ହଁ ଯାଇକି ପଳେଇ ଆସିବି। ମୁଁ କେବେ ଦେଖିନି ତ କଟକ ମନ୍ଦିର ଦେଖି ଆସିବି ଆଉ।
ଆ ଯାଆନ୍ତୁ ଯାଆନ୍ତୁ କାଲି ଯାଆନ୍ତୁ।
ହଁ କାଲି ସାଢ଼େ ସାତରେ ତ ଅଛି ମୁଁ ପଳେଇ ଆସିଥିବି ଆଉ।
ହଁ ନାଇଁ ଠାକୁରଙ୍କୁ ପ୍ରଣାମୀ ଦେଇକି ଆସ ହ ନା ମୁଁ ବି ଆପଣଙ୍କୁ ପଠେଇବି ଅପରେସନ ବେଳକୁ ଯିବି କିଛି ନାହିଁ ମ ବ୍ୟସ୍ତ ହବାର କିଛି ନାହିଁ।
ହଁ ମୁଁ ତ ଭାଇ ଙ୍କି ଏବେ ବସିକି ବା ବୁଝୋଉଥିଲି ମା ମାନେ ନର୍ଭସ୍ ଲୋକ ତ। ଟିକେ କଣ ହେଲେ ପୁରା କାନ୍ଦି ପକେଇବେ ମୁଁ କହିଲି କିଛି ଟେନସନ ହବନି କିଛି ହବନି। ଟେନ୍ସନ ହେଲେ ବେଶି। ହଁ ଝିଅ ପିଲା ହେଇନାହାନ୍ତି ବା ହଁ ସତରେ ସତରେ ବା। ହ ତା ଭାଗ୍ୟକୁ ତାଙ୍କ ଶାଶୁଙ୍କର ତିନିଟା ପୁଅ। ତ ଅ ଝିଅ ନାହିଁ ହଁ ଇଏ ଟିକେ ଝିଅ।
ବାଇଚାନ୍ସ ।
ଆରେ ମା ସବୁ ରନ୍ଧା ବଢା କତୁରୁ ସବୁ କାମ କାର୍ଯ୍ୟ ସବୁ ଜାଣନ୍ତି। ସବୁ ସବୁ ସବୁ ଜାଣନ୍ତି।
ସେ ତାଙ୍କର ସେଇଆପା କହିଲେ ମାନେ ଝିଅ ହୋଉଥୁଲେ ଏତେ ଡରକୁରା କଣ ଝିଅମାନେ ଡରନ୍ତି ନା ଆଉ ପୁଅ ପିଲା ସାହସୀ ହବା କଥା ନା ଆଉ। ଏଇଟା ମାଇନର ଅପରେସନ ମ ଏଟା ମେଜର ନୁହଁ।
ହଁ ହଁ ଏ ଭାରି ଇଞ୍ଜେକ୍ସନ୍ ଟିକେ ନବା ପାଇଁ ହୁହା ହୁଆ ହୋଉଚନ୍ତି ଆଉ କଣ କରିବ।
ଆଉ ତିନିଟା ଦିନ ସେ
ଆଜ୍ଞା।
ତିନିଟା ଦିନ କୁଆଡେ ସରିଯି
ହଁ ହଁ ଆଉ ଛୁଆମାନେ?
ଛୁଆମାନେ ଏଇଠି ବସିକି ପାଠ ପଢୁଚନ୍ତି। ଟିକେ ହଲ ହଲ ହୋଉଚନ୍ତି ବିରକ୍ତି କରିଦୋଉ ଚନ୍ତି ଟିକେ ଆଉ କହିଲାଠୁ କୋହୁଛନ୍ତି ଏରା ଭୁଲିଯାଇଛୁ ତ ଏଇନା ଟିକେ ଥ୍ରେଡରେ ପଢୁ ଉଁ ମୁଁ କଇଲି ତମେ ଥ୍ରୀଡରେ ନ ପଢିଲା ବେଳେ ଆମର ଇଆଡେ ଟେନସନ ବଢିଯାଉଚି।
ଉ ହୁଁ ହୁଁ ହୁଁ ହୁଁ।
ଏତେ ଦିନି ହେଲା ଘରେ ରହିଯାଇଚନ ନା। ତାଙ୍କୁ ଇଏରେ ପକେଇଲା ବେଳକୁ ମାନେ ଆଉ ଭାରି ଅସୁବିଧା ହୋଉଚି ମନ ତ ଜମା ଦୋଉନାହାନ୍ତି ଆଉ। ପେଲେଇ ଠେଲେଇ କେତେ କରିବେ ପା ପାଟି କାଲା ଏଳକୁ ମୁଣ୍ଡ ବୁଲୋଉଚି ବି ପି ଲୋ ହେଇଯାଉଚି। ଆଉ ଏ ରାଗିଲା ମାନେ ତ
ସାନ ଝିଅର ଓ ଓ ସାନ ଝିଅର ତଳ ସ୍କୁଲଟା ଥିଲା ଏବେ ଓପର କ୍ଲାସ ସେଭେନରେ ପଡିଲାଣି ଓପର କ୍ଲାସେ ସେ ତଳ ଓପର ହେଇଗଲା ମୋଟା ପିଲା ଓରୁ ମାନେ ଆସିକି ମୁଁ ମୁଁ ଏତେ ବାଟ ଯାଇପାରିବିନେଇ ମତେ ଅଟୋ ଗୋଟେ ଠିକ୍ କରିଦିଅ ବାବାରେ। ମୁଁ କହିଲି ତୁ ତ ବସରେ ମାଗଣା ଯାଉଚୁ କାଇଁ ଅଟୋ କଣ ଦରକାରେ ଆଁ ଟିକେ ଛିଡ଼ା ହେଇଗଲେ ଟିକେ କଷ୍ଟ କରିଦେଲେ କଣ ଅସୁବିଧା ହେଇଯାଉଚି?
ତାପରେ ଶରୀରଟା ପତଳା ହବ ନା ପରିଶ୍ରମ ହେଲେ।
ପୁରା ଛିଡା ହୋଉଚି ମତେ ଜାଗା ଦୋଉନାହାନ୍ତି ମୁଁ କହିଲି ଗୋଟେ ଗୋଟେ ସିଟରେ ଦି ଦି ଜଣ ବସୁଚନ୍ତି ତୁ କାଇଁ ମୋଟା ହୋଉଚୁ ତୁ ପତଳା ହୋଉନୁ।
ନାଇଁ ଏରା କଣ କା ହାତ କଥା ମା
ହୁଁ ସେ ଛୋଟ ବେଳୁ ହେଇଯାଇଚି ମୋଟା ଏବେ ପା ଯାହାକୁ ଯା ତାକୁ ତାକୁ ଟିକେ ଏକ୍ସରସାଇଜ୍ ପାଇଁ ଡ୍ୟାନ୍ସ ଛାଡ଼ୁଚୁ ଓଡ଼ିଶି।
ହଁ ନାଇଁ ଏରା ଆଉ କଣ ଏମତି କହିହବ।
ଆଉ ଅଛି ପୁରୀ ପ୍ରୋଗ୍ରମ୍ ଅଛି ଜୁଲାଇ ଆଠ ତାରିକରେ ଅଛି ଯିବ।
ହଁ।
ହୁଁ।
ଯାଆନ୍ତୁ ବୁଲି ଆସିବେ।
ଆଜ୍ଞା।
ଆଗୁଆ ବୁଲି ଆସନ୍ତୁ ରଥଯାତ୍ରା ପଛରେ ହବ ଆଉ।
ହଁ ହଁ ହଁ। ସେ ରଥଯାତ୍ରା ବୋହୁତ ଭିଡ଼୍। ନା ରହିବୁ ଏଇ ତିନ ଦିନ ସେଠି ଆଉ ଦି ଦିନି ଭାବୁଚି ଏଠି ଟିକେ ରହିଯାଇକି ପଳେଇବୁ ସେ ଠି ଯେ ଯାହାର
ହଁ ନାଇଁ ଏଠି ଟିକେ ରହିକି ମା ଯିବେ କ କଣ ପାଇଁ ନା ସାଙ୍ଗସଙ୍ଗ ରିସେଣ୍ଟଲି ଅପରେସନ୍ ଟା ତ ଆଉ କଣ ସୁବିଧା ଅସୁବିଧା ଭଲ ମନ୍ଦ ଏଠି ଡାକ୍ତର ଆଭେଲେବଲ ନା।
ହଁ ହଁ ନା ଡାକ୍ତର ଡ଼ା ଯାହା କହିବି ସେଇୟା କରିବୁ ଭାଇ ତ ସେଦିନ ବି ଆସିଥିଲେ ଯେ ଭାଇ ମନା କରୁ ଥିଲେ କହେ ଭାଇ ଯାଉନି ରହିଯାଉ କହିଲେ ନାଇଁ ମୁଁ ପୁଣି ଆସ ଆସିବି ଦଶ ଦିନ ପରେ ଦଶ ଦିନ କଣ ଆସିବେ ଦୁଇ ଚାରି ଦିନ
କାଲି ସକାଳୁ ଆପଣ ଯେମିତି ହଉ ସ୍କୁଟି ନେଇକି ପଳେଇବେ ହେଲା।
ଆଜ୍ଞା ଆଜ୍ଞା ହଁ ହଁ।
ଆପଣ ସ୍କୁଟି ନେଇକି ପଳେଇବେ କାଲି ଯାଇକି ଠାକୁ
ହଁ ହଁ ହଁ ହଁ ପ୍ରଣାମି ଦେଇକି ଆସିବି ସକାଳୁ ପ୍ରାର୍ଥନା କେତେ କେତେବେଳେ ମାମା?
ପାଞ୍ଚଟା ଦୁଇ ବା। ଆପଣ ଏଠୁ ଚାରିଟା ପଇଁଚାଳିଶ ରେ ବାହାରିଯିବେ ପହଞ୍ଚିବେ ଠାକୁରଙ୍କ ପ୍ରଣାମି ଦେବେ ଯୋଉ ପ୍ରାର୍ଥନା ସରିକି ଆପଣ ଘରେ ଆସିକି ଛଅଟା
ହଁ ହଁ ସାଢେ ସାତ ତ ଯିବୁ ଆଉ।
ସାଢେ ସାତରେ ଯିବେ ଆଉ ପାଖଟା ତ ଆମର।
ହଁ ପାଖ ସେଥିପାଇଁ ପାଖ ବୋଲି ତ ସବୁ କାମ ସାରିକି ଆସିଛନ୍ତି ପୁରା।
ହଁ।
କାମ ସାରି ପଳାଇ।
ସେ
ଟିକେ ରେଷ୍ଟ ନଉଛନ୍ତି କହିଲେ ଗୋଟେ ରୁଟି ଖାଇବେ ହଉ ମା ଜୟ ଗୁ ଜୟ ଗୁ ଜୟ ଗୁରୁ।